ହାଲୋ।
ନମସ୍କାର ଆଜ୍ଞା।
ନମସ୍କାର ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ହାଲୋ।
ନମସ୍କାର ଆଜ୍ଞା। କୁହନ୍ତୁ?
ନମସ୍କାର, ନମସ୍କାର। କଣ କରୁଛନ୍ତି? ଗାଧେ-ଗାଧୁଆ ପାଧୁଆ ହେଇସାଇଲାଣି?
ସ-ସକାଳେ ଆଜ୍ଞା ଗାଧେଇଲିଣି, ନଅଟା ବେଳେ ଖାଇସାରିଲିଣି। ପଢୁଛି ଆଉ।
ଏଁ ହୁଁ କଁ ଖାଇଲେ?
ପଖାଳ ଭାତ ଆଳୁ ଭଜା କଞ୍ଚା ଲଙ୍କା ପିଆଜ ଆମ୍ବ ଆଉ।
ଏବେ କଣ ପଢ଼ୁଛନ୍ତି ଏବେ ଯେ?
ଏବେ ଏବେ ଇଂଲିଶି।
ଓହୋ ଆଗୁକୁ ଏକ୍ଜାମ୍ ଫେଗ୍ଜାମ୍ ଅଛି ବୋଧେ ଆଉ ଆପଣଙ୍କର ଆଉ।
ଆଜ୍ଞା।
ଉଁ ହୁଁ ଆଉ ବର୍ଷା ଫର୍ଷା ହେଇଥିଲା ଆପଣଙ୍କର?
ବର୍ଷା ରାତିରେ ବୋଧେ ହେଇଥିଲା ଓଦା ହେଇଥିଲା।
ଓହୋ।
ଆଉ ଆପଅଁ କଁ କରୁଛନ୍ତି?
ଏବେ ଗାଧେଇ ଯାଇଥିଲି ଗାଧେଇକି ଆଇକି ଜଷ୍ଟ୍ ପଖାଳ ଖାଇକି ଉଠିଲି ଆଉ।
ଆଜି ଆପଣଙ୍କ ଡ୍ୟୁଟି ନାହିଁ କି?
ନାଁ ଆଜି ମୋର ୱିକଲି ଅଫ୍ ବା ଆମର ଛବିଶଟା ଡ୍ୟୁଟି ମିଳୁଚି ଆଉ ତ ସେଟାକୁ ଗୋଟେ ଏଁ ଶୁକ୍ରବାର ଦିନଟା ଆମର ଅଫ୍ ମିଳୁଚି। ଆମୁକୁ ବୋଲି ନାହିଁ ସମସ୍ତଙ୍କୁ ମିଳୁଚି ଆଉ ହଁ।
କାଲି ପୁଣି ଯିବେ କାଲି ଜଏନ୍ କରିବେ।
ହଁ କାଲି ଫେରେ ଡ୍ୟୁଟି ସେକେଣ୍ଡ୍ ଅଛି ବା ତ ସେକେଣ୍ଡ୍ ଚାଲୁଚି ଆମର।
ହୁଁ।
ଡ୍ୟୁଟି ବିଶେଷ ଆଉ ଭଲ ହଉନି ଆମର। ଗାଡ଼ି କମି ଯାଉଚି। ଡି ଡିଜେଲ୍ ପ୍ରୋବ୍ଲେମେ।
ହଁ ଏବେ ତ ଚାଲିଚି ଆଉ।
ଏସବୁ ସବୁ ନେଇକିନା ଉଁ ଗାଡ଼ି କମି ଯାଉଚି ତାପରେ ଅ କାପରେ ଅ ସିଜନ୍ ଟା ଆଟା ବି ବର୍ଷା ସିଜନ୍ ଟା ଦେଖେ ଗାଡ଼ି ବ୍ରେକ୍ ଡାଉନ୍ ହେଇଯାଉଛି ଗାଡ଼ି ବ୍ରେକ୍ ଡାଉନ୍ ହେଇଯାଉଚି ଗାଡ଼ି ତା ଫଳରେ ଦେଇପାରୁନେଇ ଗାଡ଼ି କମ୍ପାନୀ।
ଠିକ୍ ଅଛି ଏଇ ଦି ତିନି ମାସର କଥା ପୁଣି
ଇଁତିରେ ପରିବାର ଚଳିଆକୁ ଅସ୍
ହୁଁ ଆଗୁରୁ ଯାହା ଯଦି ଆଗୁରୁ ଯାହା ଯଦି ସେଭିଂ କରିଥିବେ ଏଇନୁ କାମରେ ଆଇବ ନହେଲେ ନାଇଁ ହଇରାଣ ହେବେ ଆଉ।
ହୁଁ ରିସେଣ୍ଟଲି ବାହାଘର ପାଇଁ ଆମର ସବୁ ଧାର୍ ତ କରଜ ହେଇଯାଇଚି ସବୁ ସୁଜା ସୁଜି କରିବା ପାଇଁ ପଡୁଚି। ପାଖରେ ଇ ପଇସା ରହୁନେଇ ଯାହାଠୁ ଯେନ୍ତି ଆଲ୍ ଯେ ସିଏ ଦବା ପାଇଁ ପଡ଼ିବ ଏଇତ ଏରା ଛାଡ଼ି ବେନି ନାଁ। ବ୍ୟାଙ୍କେ ଗୋ ବ୍ୟାଙ୍କ୍ ଲୋନ୍ ଗୋଟେ ଚାଲଚି। ଚିଟେ ଚାଲିଚି ଆମର ସବୁ ସବୁ ଚାଲିଚି ସବୁ ଅସୁବିଧାର ସମ୍ମୁଖୀନ ହଉ ଜି ଆଉ ଦରମା କମି ଯିବା ହେତୁ ଡିଉଟି କମ୍ ହବା ତୁ।
କଁ କରିବା ଦୁଃଖ ଏମି ତ ଅଭାବ ସମସ୍ତିଙ୍କର ଅଛି ଆଉ।
ହୁଁ କିନ୍ତୁ ମୁଁ ଭାବୁଚି ମତେ ବେଶୀ କୁନ୍ ଦୁଃଖ ଦୋଉଛନ୍ତି ଠାକୁର। ରିସେଣ୍ଟଲି ବାହାଘର ହବାକୁ ବାହାଘରରୁ ତିନି ମାସ ଭିତରେ ମାନେ ଏଇ ସବୁ ମାନେ ଲୋନ୍ କରଜ ବାଡ଼ି ସବୁ ଛି କଁ କେନ୍ତି କରିବ ଚିନ୍ତା ଆଗୁଚି ମଝିର।
ସୁଜାସୁଜିି ହବ ଆଉ ଭାବିଲେ ଆଉ କଣ ହବ ଏବେ ତ ଅସୁବିଧା ଏମିତି ସିଜିନ୍ ରେ ଚାଲିବନି ଗାଡ଼ି। ଶ୍ ଶୀତ ଦିନେ ଶୀତ ଦିନ?
ଶୀତ ଦିନେ ଚାଲିବ ଏ ଆମର ଆଉ ଟେଣ୍ଡର୍ ଅଛି ଜମା ଚାରି ମାସେ। ହ
ଚାରି ମାସେ ନାଁ?
ଚାରି ମାସ ପରେ ତମର ଦିନକୁ ଆମର ମାସକୁ ବାରଟା ଖଣ୍ଡେ ଡ଼ିଉଟି ରହୁଚି। ସପୋଜ ଧର ବାରଟା ଡ୍ୟୁଟି ହେଲେ ଆମର ମିଳିବ ସିଏ ସିପ କଟି ଠିକ୍ ଆମର ଆସୁଚି ବାର ହଜାର ଆସିଲା ଧର। ଅଠର ହଜାର ମିଳିବା କଥା ବାର ଉଁ ତେରଶହ ଚଉଦଶହ ହିସାବରେ ଦିନକୁ ହିସାବ କରନ୍ତୁ। ଆମର ବାରଟାକୁ କେତେ ହୋଉଚି ଯେ
ବାର ଚଉଦ ଶହ ଦୁ ଗୁଣେ ଅଠେଇଶି ଅଁ ଶହେ ହ ଷୋହଳ ହଜାର ଆଠଶହ।
ଷୋହଳ ହଜାର ଆଠଶହରୁ ଆପଣ ଛଅ ହଜାର ଚାରଶହ କାଟି ଦିଅନ୍ତୁ।
ହଁ ଷୋହଳ ହଜାର ଆଠଶହ ରୁ ଛଅ ଛଅ ହଜାର
ଦଶ ହଜାର ଦୁଇଶହ ସେ ମିଳିବ ସେତିକିରେ ଆମର ଥରେ ବାଇକ୍ ରେ ଯାଇଥିବୁ ବାର ଥର ଡ୍ୟୁଟି ଯାଇଥିବୁ ବାଇକ ରେ ମୁଁ ଦିନକୁ ଦୁଇଶହ ଟଙ୍କା ମାନେ ବା ଚବିଶହ ଗଲା। ପେଟ୍ରୋଲ ତାପରେ ନିଜ ଖ ତ ଅଚି ସମସ୍ତେ ଖାଇବେ ସେଠି ଆପଣ ଅନେଇେଇଥିବେ କି? ବିସ୍କୁଟ ଚା ଟେ କି ଖାଇବ ଆପଣ ଅନେଇଥିବେ ନା କାହାକୁ ମାଗିବେ କି ସେଠି।
ନାଇଁ ନିଜ ପଇସା ରେ ନିଜେ ଖାଇବେ। ଆଉ ସରିଲା ଆଉ ଛଅ ହଜାର ରୁ ପାଞ୍ଚ ହଜାର ବ
ହଁ ସେଇଥିରୁ ଫେରେ ଲୁନ୍ ଦବ ସୁଝିବ ନା ସେଥିରୁ ଯାହା କାଢ଼ି ସୁଝିବ। ଏଇଭଳିଆ ପ୍ରୋବ୍ଲେମ୍ ଚାଲିଚି ଆଉ।
କଣ କରିବା ଆଉ ଭଗବାନ ବାହାର କର ଅସୁବିଧାରୁ ଶୀଘ୍ର ନହେଲେ
ଦେଖିବା ଚାରି ମାସ ପରେ କ୍ଲିୟର ହବ ଯଦି ଆମର ନୂଆ ଟଣ୍ଡର ପାଇଗଲା। ତାହାଲେ ଯିଇତି ଡ୍ୟୁଟି ହେଉଥିଲା ଆମର ଚବିଶଟା ପଚିଶଟା ସେମିତି ହେଲେ ଆମର ଆଉ କିଛି ଟେନସନ୍ ନାହିଁ।
ବରଂ ଚବିଶ୍ ଟା ହୋଉଚି ନା ବାରଟା ହୋଉଚି?
ବର୍ତ୍ତମାନ ବାରଟା ମାନେ କୋଉ ମାସରେ ବାରଟା କୋଉ ମାସରେ ଦଶଟା କୋଉ ମାସରେ ଏଗାରଟା ଏମିତି ମାନେ ନୁହେଁ କି ଯେ ଆପଣ ଫୁଲ୍ କରିଦେବେ ଡ୍ୟୁଟି ଛବିଶ ଟା କରିଦେବେ କି ଏତେଟା କରିଦବେ। ଦଶଟା ଗାଡି ଦୋଉଚି ଦଶଟା। ତା ଗାଡିରୁ ଆମେ ଗୋଟେ ସିଫ୍ଟରେଅଛୁ ଛବିଶ ଜଣ ଡ୍ରାଇଭର ଆପଣ ହିସାବ କରନ୍ତୁ ଏତିକିରୁ ଭାଗ କରିକି ଆପଣଙ୍କୁ ଦବ ସିଏ।
ଆଚ୍ଛା।
ଦଶ ଜଣ ଆଜି ଗଲେ ଦଶ ଜଣ କାଲି ଯିବେ ଆଉ ଛଅ ଜଣ ଦଶ ଜଣ ମିଶିକି ମିଶିକି ଯିବେ। ଯିବେ। ଇନ୍ଦି ଭାଗ ପଡୁଛି ଆମର ଆଉ।
ଯୋଉ ଦିନ ଯାହାର ପଡୁଛି ପୁଣି ତାଙ୍କୁ କଲ୍ ଆସୁଥିବ ଆଉ।
ହଁ ଆଜ୍ଞା ଆଜ୍ଞା ଆଜ୍ଞା ହ୍ୱାଟସପରେ ଆମର ମେସେଜ ଆସୁଛି ହାରି। ଗ୍ରୁପ
ଗ୍ରୁପ ଅଛି ହଁ ସିଷ୍ଟମ ଏମିତି ସବୁ ସିଷ୍ଟମ ଅଛି ଆଉ ନା?
ହୁଁ ଯାହା ଗାଡି ବ୍ରେକ୍ ଡ଼ାଉନ ହେଲା କି ଗାଡି ଇ- ଧର ଚଲାଉଥିବେ ତେଲ ସରିଗଲା। ଆଉ କଣ ଫୋନ୍ କରା ନାଇଁ ଆପଣ ମେସେଜ କରିଦେବେ ଏଇ ଜାଗରେ ଏଇ ଜାଗାରେ ଗାଡି ବ୍ରେକ ଡାଉନ୍ ହେଇଛି ଏତିକି ନମ୍ବର ଗାଡି ବ୍ରେକ ଡାଉନ୍ ହେଇଛି।
ସାଙ୍ଗେ ସାଙ୍ଗେ ଆସିବେ।
ସିଏ ସାଙ୍ଗେ ସାଙ୍ଗେ ଆସିବେ। ଅଧଘଣ୍ଟେ କି ପନ୍ଦ-ପନ୍ଦର ମିନିଟ୍ ଛାଡ଼ିକି ଆପଣଙ୍କ ପାଖକୁ ପହଞ୍ଚିବେ ଆଉ।
ଆଚ୍ଛା ବଢିଆ ସୁବିଧା?
ହୁଁ ସୁବିଧା ଆମ-ଆମର ଗାଡି ଯଉଠେ ବ୍ରେକ୍ଡାଉନ୍ ହେଲା ମନେକର ଗାଡି ପ୍ରୋବ୍ଲେମ କଣ ହେଲା ସପଜ-ସପୋଜ ଏୟାର ନେଇଗଲା। କି ବ୍ରେକ୍ ଧରୁନି ଆପଣ ଯଉଢେ ହେଇଢେ ଗାଡି ଛିଡା କରିଦେବେ। ବାସ୍ ମେସେଜ କରିଦେବେ। ମେସେଜ କଲା ପରେ ଗାଡି ସେ ତାଙ୍କର ଗ୍ୟାରେଜରୁ କ୍ୟାପର ଧରିକି ପିଲା ଧରିକି ସେ ଆସିବେ ତାଙ୍କର ଠିକ କରିବେ ଆପଣ ଖାଲି ବସିବେ ଗାଡିରେ କେଛି ଆପଣର ଡ୍ୟୁଟି ଖାଲି ଗାଡି ଚଲେଇବା। ଆଉ କିଛି ନାହିଁ।
ବାସ୍ ହେତିକି ତ। ଶୁଣିକି ଖୁସି ଲାଗୁଛି କି ସବୁ ସିଷ୍ଟମ ୱାଇଜ ସବୁ କେମିତି ଚାଲୁଛି। କାମ ହଉଛି ସିଷ୍ଟମେଟିକ୍ ୱେରେ
ସିଷ୍ଟମ ସବୁ ଅଲଗା ଢାଞ୍ଚାରେ ସିଷ୍ଟମ ସବୁ ଭଲ।
ହୁଁ। ଆଉ ଆପଣ କିଛି ଇନସୁରାନ୍ସ କଭର ରହୁଛି ନା ନାହିଁ? ଯେହେତୁ ଗାଡି ଚଲଉଛନ୍ତି ମାଇନିଂ
ହଁ ହଁ ଇନ୍ସୁରାନ୍ସ କଭର ରହୁଛି ଆମର ଅଁ-ଯୋଉ ସିଏଡା ଖାଲି ରହୁଛି ଯେମିତି କିଛି କଭର ରହୁନି ଯଦି ଯାହା, ଆପଣଙ୍କର ହାନିନାଭ ହେଇଯିବ ମାନ୍ସି ଭିତରେ
ହଁ।
ଆପଣଙ୍କରଯୋଉ ଆଡେଣ୍ଟି କାର୍ଡ ଅଛି
ହଁ ଏଡିକାଡ଼େ।
ତ, ଇଏରେ ଆପଣଙ୍କୁ ଏମ ସିଏଲେରେ ପଚିଶ୍ ଲକ୍ଷ ଟଙ୍କା ମିଳିବ।
ଆଚ୍ଛା।
ଯାହା ଯଦି ଭଲ ମନ୍ଦ ହେଇଗଲା।
ହଁ ସେଇଟା ପଚାରିଦେଲେ ନାଇଁମ୍ ଜୀବନକୁ ରିସ୍କ ଲଗେଇ ଏଇଠି କାମ କରୁଛନ୍ତି, କେତେବେଳେ
ହଁ ହଁ ମାଇନ୍ସରେ ହେଯେତୁ ଚଲଉଛୁ, ଆମର ଗୋଟେ ଇଏ ଲାଇଫି ଇଏ ଓହୋଓନା ଆମର ସେଟା ସବୁ ମାଇନ୍ସରେ ଆମର। ହୁଁ ସବୁ ମାନ୍ସରେ ଆମର, ଏ-ଇ ଖାଲି କୋଲ ମାନ୍ସ ନୁହେଁ। ଆଇରନ୍ ମାଇନ୍ସରେ ସେମିତି ଅଛି, ଆଇରନ୍ ମାଇନ୍ସରେ ଏତେ ପରିମାଣରେ ମାନେ ଇଏ ଦିଏନାହିଁ। ଫାଇନାନ୍ସଟା ଦିଏନି, କିନ୍ତୁ ଆମର କୋଇଲା ମାଇନ୍ସରେ ଅଧିକ ଟିକେ ପରିମାଣରେ ଯାହା ଆଗ ଥିଲା ସେଟା ଅଠର ହଜାରେ
ହୁଁ।
ଏବେ ଯେଉଁ ଆସିଲା ଗମେଣ୍ଟ, ସେଇ କୋଉ ଗମେଣ୍ଟ ଏବେ କରିଦେଇଛି ପଚିଶ୍ ଲକ୍ଷ। ଯାହା ଆପଣଙ୍କର ଗୋଡହାତଟେ କି ଭାଙ୍ଗିଗଲେ କି କଣ ହେଇଗଲେ ଆପଣଙ୍କୁ କିଛିଟା ଚାରି ଲକ୍ଷ ପାଞ୍ଚ ଲକ୍ଷ ବ ମିଳିପାରିବ। ଆଉ ଯଦି ଆପଣ ପୁରା ଡେଥ୍ କରିଗଲେ, ତାହେଲେ ଆପଣଙ୍କୁ ପଚିଶ ଲକ୍ଷ ଟଙ୍କା
ସେଟା ହଁ, ଏଟା ପରିବାର ବାଲାଙ୍କୁ ମିଳିବ ଆଉ।
ହଁ ହଁ ହଁ। ଆପଣ ତ ଜାଣିଛନ୍ତି ଆଠ ଘଣ୍ଟଆ ଡ୍ୟୁଟି ଆଉ।
ହୁଁ ଠିକ ଡ୍ୟୁଟି ବି ଟାଇମ ଠିକ ଅଛି ସବୁ କିଛି ଅଛି ଖାଲି ଟେଣ୍ଡର ଟା ଆପଣ ବଢିିବା ଦରକାର ଏଇ ଅଫ ଟା ଟିକେ
ହଁ ହଁ ହଁ ହଁ। ଦୁଃଖ ଟା କରଲେ ସିନା କ ସୁଖ ଟା ଆସିବ ଆପଣଙ୍କର।
ହଁ।
ଦେଖା ଯାଉ ସେ ଭଗବାନଙ୍କ କୃପାରେ କଣ ହୋଉଚି।
ହଁ ହୁଁ ହଁ ହବ ହବନି କାହିଁ।
ଏମିତି ତ ଅସୁବିଧା ଆସେନି ଭଗବାନ ଦିଅନ୍ତିନି ଯୋଉଟା ମଣିଷ ମାନେ ସାମ୍ନା ନ କରିପାରିବ ଯେତିକି ମଣିଷର ସାମର୍ଥ୍ୟ ସେତିକି ଦିଅନ୍ତି। ଶୁଣିଥିଲି ମୁଁ ତାଠୁ ଅଧିକ ଦିଅନ୍ତିନି।
ଓହୋ ଆମ ଭାଗବତ ଫାଗବତ ଶୁଣନ୍ତି ନା ପଢ଼ନ୍ତି ଟିକେ
ହୁଁ ଗୀତା ପଢେ ଭଗବତ ଗୀତା ଅଛି ପାଖେ ପଢେ ବେଳେ ବେଳେ ପଢେ ଆଉ।
ଓ ହୋ ସେଗଟା ଭଲ କେମତି ଜ୍ଞାନ ନହ ନାଇଁ।
କ ଗୀତାରେ ଅଛି ସବୁ ଜିନିଷ।
ହୁଁ ସବୁପକାର ଜିନିଷ ସରେ ଶ
ହୁଁ ହୁଁ ଓଡିଆରେ ଯଦି ଆପଣ ପଢିବେ ବୁଝିବେ। କରିବେ ସରଳ ଭାଷାରେ ପୁରା ବୁଝା ହେଇଛି। ନହେଲେ ଯଦି ୟୁଟ୍ୟୁବରୁ ବି ଦେଖିବେ ବୁଝିପାରିବେ ଆହୁରି ଭଲ।
ହ ହ ଆଉ ଏଇ ଆଉ ଗୋଟେ ଆଳୁ ପୋଡାଟେ ଆଉ ଲେମ୍ବୁ ମିକ୍ଚର ଆଉ ଶାଗ। ଗୁଣ୍ଡ ପକା ଶାଗର ଟିକେ ହେଇଥିଲା।
ଏ ଯୋଉ ଊ କଣ ଟା କୁହନ୍ତି କି ଶାଗ ଖରଡା।
ଖଡରା ସାଗ ଗୁଣ୍ଡ ପକା ହେଇଥିଲା। ଖଡା ନାଇ ଆମର ଯୋଉ ଇଏ ଶାଗ ଗୁଡ଼ା ପତ୍ର ତୋଳା ଶାଗ ଟାଇପର ଗୋଟେ ଗୁଣ୍ଡ ପକା ସାରୁ ଫାରୁ ପତ୍ର ପ ପ୍ ପଡି ଗୋଟେ ସାଗଟେ ହେଇଥିଲା।
ଆଚ୍ଛା। ହଉ ସକାଳୁ ଭଲ ଖାଇବା ଖାଇଛନ୍ତି ଆଉ। ଦେଶୀ ଖାଇବା ଖାଇଛନ୍ତି।
ଯାହା ଗରିବ ଲୋକ ଯାହା ମିଳୁଛି ତାହା ଖାଇଦେଲେ ଗଲା। ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଟିକେ ଗୋଟେ ସେକେଣ୍ଡ ଟିକେ ଲାଇନରେ ଥାଆନ୍ତୁ। କୁହନ୍ତୁ ଭାଇ।
ବଲେ ଘରେ ସବୁ ଆପଣଙ୍କର କିଏ କିଏ ଅଛନ୍ତି।
ଘରେ ସାନ ଭାଇ ମୁଁ ବାପା ମା ଜେଜେମା ଜେଜେବାପା।
ସାନ ଭାଇଙ୍କର ବି ପାଠ ପଢା ଚାଲିଛି।
ହଁ।
ହଉ ଭାଇ ଆପଣଙ୍କ ସାଙ୍ଗ କଥା ହେଇକି ବହୁତ ଭଲ ଲାଗିଲା।
ଠିକ ଅଛି ଧନ୍ୟବାଦ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।